ହ୍ୟାଲୋ।
ହଁ।
ହଁ ଶୁଭ ସକାଳ ସାଙ୍ଗ।
ହଁ ଶୁଭ ସକାଳ କଣ କରୁଥିଲ?
ଏଇଠି ବସିଥିଲି ଆଉ ତମେ କଣ କରୁଥିଲ?
ହଁ ମୁଁ ଏଇଠି ଏଇନା ଶୋଇଥିଲି ଟିକେ।
ଓହୋ କାଇଁ ତମ ଦେହ ଭଲ ନ ନାଇଁକି?
ନାଇଁ ଭଲ ଅଛି ଏଇ କିଛି କାମ ନଥିଲା ତ ଏଇନା। ତ ସେଇଥିପାଇଁ ମୁଁ ଟିକେ ଶୋଇ ପଡିଥିଲି ଆଉ।
ଭଲ। ନିଜ ଦେହକୁ ବିରେଷ୍ଟ ଦେବାଲ ଦରକାର।
ହଁ।
ଆଉ ଆଜି ସକାଳୁ ଉଠିକି କଣ କଲ?
ଅ ଆଜି ସକାଳୁ ଏଇ ବ୍ରଶ କରିକିନା ଜଳଖିଆ ଖାଇଥିଲି ତ ତାପରେ ଏଇଠି ମୁଁ ଶୋଇଥିଲି କିଛି କାମ ନଥିବାରୁ।
ଓହୋ।
ଆଉ ତମେ କଣ କଲ?
ସେଇ ସକାଳୁ ଉଠିଲି ତାପରେ ନିଜର ନତିୟକର୍ମ ସବୁ ଯାହା ଥିଲା ସବୁ ସାରିଲି। ତାପରେ ଏକ୍ସରସାଇଜି କଲି।
ହ
ତାପରେ ମୋର ଜଳଖିଆ ଖାଇକି ପାଠ ପଢୁଥିଲି। ତାପରେ ତମକୁ କଲ୍ କଲି ଆଉ।
ଅହଁ। ହୁଁ
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି। ଆଉ ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ରଜରେ କୁଆଡେ ବୁଲିବା ପାଇଁ ଗଲ? କଣ କହିଲ?
ମୁଁ କହିଲି ତମ ଘରେ କିଏ କିଏ ସବୁ ଅଛନ୍ତି।
ମୋ ବାପା ମଆ ଆଉ ମୁଁ।
ଆଛା। ମୋ ବାପା ମାମା ମୁଁ ଆମର ଗୋଟେ ସାନ ଭଉଣୀ।
ଓହୋ ଭଲ ତମ ସାନ ଭଉଣୀ ଏବେ କୋଉ କ୍ଲାସ ରେ ପଢୁଛନ୍ତି?
ତାର ଏଇଟା ଦଶମ।
ଓହୋ ଭଲ ମୋ ତରଫରୁ କହିଦବ ମନ ଲଗେଇ ପାଠ ପଢ଼ିବା ପାଇଁ।
ହଁ ନିଶ୍ଚିନ୍ତ କହିଦେବି।
ହଁ ଠିକ୍ ଅଛି ମା ଆଉ
ଓଡିଶାର କିଛି ରହସ୍ୟମୟ ସ୍ଥାନ।
ହଁ ଯେମିତି ପୁରୀ ଆମେ ଆଲୋ ଏ ରହସ୍ୟ ମତ ନୁହଁ।
ହଁ ଅଛି ନା ଯେମିତି ପୁରୀ ମନ୍ଦିରର ଧ୍ୱଜ ସବୁବେଳେ ପବନର ବି ବିପରୀତ ଦିଗରୁ ଉଡେ ଯେମିତି ଆଉ ଯୋଉ ଆମ ହଁ ଆଉ ଯୋଉ ସାତଟା ହାଣ୍ଡି ଯୋଉ ପଶେ
ହଁ ଯୋଉ ଯୋଉ ଟା ଶେଷରେ ଥାଏ ସେଇଟା ଆଗ ହେଇଯାଏ।
ସେଇଟା ହଁ ଆଗ ଆଗେ ହୁଏ। ତାପରେ ଯୋଉଟା ପୁରା ପାଖରେ ଥାଏ ନିଆଁ ପାଖରେ ସେଇଟା ବହୁତ ପଛରେ ହିଁ ହୁଏ।
ଆଉ ଜାଣିଚ ନା ମୁଁ ବି ଆଉ ଆ ତ ଛତିଆରେ ତ ଆମର ଏଇଠି ଛତିଆ ବଟ ମନ୍ଦିର ତ ତମେ ଜାଣିଥିବ ଏଇଟା ହଉଛି ଗୋଟେ ଓଡିଶାର ବହୁତ ରହସ୍ୟମୟ ଆଉ ପ୍ରସିଦ୍ଧ ମନ୍ଦିର।
ହଁ।
ଜାଣିଥିବ ତ
ତ କଣ ଆମର ଗୋଟେ ଅଛି ତ ମାନେ ପୁରୁଣା ଇଏରେ କି କିଛି ବର୍ଷ ପରେ କାଳେ ଜଗନ୍ନାଥ ପଳେଇଆସିବେ ଶ୍ରୀମନ୍ଦିର ଛାଡିକି ଛତିଆ ବଟକୁ କାଳେ।
ହଁ ହଁ ଠିକ୍ କହିଲ ମୁଁ ବି ଶୁଣିଛି ଏମିତି ମାଳିକାରେ ଅଛି ମାଳିକା ବଚନରେ ଏମିତି ସବୁ ଲେଖା ଅଛି ବୋଲି।
ହଁ ମାନେ ଏଇ ସବୁ କଥା ଶୁଣେ ବହୁତ ଇଣ୍ଟ୍ରେଷ୍ ଟିଂ ଲାଗେ ନି
ହଁ ବହୁତ। କିଛି ଜାଣିବା ପାଇଁ ବି ବହୁତ ଲାଗେ କିଛି ରହସ୍ୟ ଜିନିଷ ବି ଶୁଣିବା ପାଇଁ ପାଇଁ ବହୁତ ଭଲ ଲାଗେ ତମେ କେବେ ଆସି ବୁଲିବା ପାଇଁ ଛତିଆ ବଟ।
ହଁ ଯାଇଛି ଏଇ ରିସେଣ୍ଟ ଏଇ ମଝିରେ କେବେ ଯାଇଥିଲି। ବହୁତ ଭଲ ଲାଗିଲା ତାଙ୍କର ଯୋଉ ହଁ ଆମର ଯୋଉ ନାହିଁ ଜଗନ୍ନାଥ ମନ୍ଦିରଙ୍କ ପାଖରେ ଗୋଟେ ଖଣ୍ଡା ଥାଏ।
ହଁ ବାର ହାତ ଖଣ୍ଡା ସେଇଠି କୁହନ୍ତି ବଢୁଛି।
ହଁ କହନ୍ତି କି ବାର ହାତ ବଢିଲେ କଳି ଯୁଗ ଶେଷ ହବ।
ହଁ ଆଉ ଜାଣିଛ ନା ସେଇଠି ମହାପୁରୁଷ ହାଡ଼ିଦାସଙ୍କର ସମାଧି ପୀଠ ବି ରହିଛି।
ଆଚ୍ଛା ମୁଁ ଦେଖିନି ତ କାହିଁ ମାନେ ମୁଁ ଏତେ ଜାଣିନି। ତ ମୁଁ ଆଜିି ଫାଷ୍ଟ ଟାଇମ୍ ସୁଣୁଛି।
ହଁ ସେଇଠିକି ସେ ଆଉ ଯୋଉ ମାଳିକାରେ ମଧ୍ୟ ଲେଖା ଅଛି କି କଳି ଯୁଗ ଶେଷ ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସମସ୍ତେ ପୁରୀ ଛାଡ଼ିକି ଛତିଆ ବଟ ବି ଆସିଯିବେ। ଓ ବାଇଶ ପାହାଚ ଚ ବି ବାଇଶି ପାହାଚରେ ମିନ ଖେଳିବ ଏମିତି ସବୁ ତ ଆମେ ଶୁଣୁଛେ ନା ଛୋଟବେଳୁ।
ହଁଛ ମାନେ ତା ଉପରେ ଫିଲ୍ମ ବି ହେଇଛି ନା।
ହଁ ହଁ ବାଇଶ ପାହାଚେ ଖେଳିବ ମିନ। ସେଇ ବହୁତ ଭଲ ଲାଗେ ନା ଦେଖିବା ପାଇଁ ତମେ ଦେଖିଛ ସେଇ କଣ କହିଲ?
ମୁଁ କହିଲି ବେଶୀ ଡର ବି ଲାଗେ।
ହଁ ହଁ ଠିକ କହିଲ। ଆଉ ଛତିଆ ବଟକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ ଆମେ କହିଥାଉ।
ହଁ।
ହଉ ତମର ସେପଟେ କିଛି ଏମିତି ଅଛି ସ୍ଥାନ
ହଁ ଆମର ଏଠି ଆମର କେଉଁଝରରେ ଗୋଟେ ଅଛି ରାଜାଙ୍କର ମାନେ ଆମ ଯୋଉ କେଉଁଝର ରାଜା ତାଙ୍କ ମନ୍ଦିର ବହୁତ ତାଙ୍କ ଯୋଉ ତାରନୀ ମହଲ
ହଁ- ହଁ- ହଁ।
ସେଇ ସେଇ ହଁ ରାଜମହଲା। ତ ସେଇଠି ମାନେ ସେଇଟା ହଉଛି ଆମର ଏଇଠି ବହୁତ ଫେମସ। ଆଉ ଆମର ଯୋଉ ସାାନଘାଗରା ବଡଘାଗରା, ଏଠି ଆମର ପ୍ରା ପ୍ରକୃତି ଉପରେ ବହୁତ ନେଚରକୁୁ ନେଇକି ବହୁତ ଇଏ ଅଛି, ଯୋଉଟା କି ବହୁତ ଭଲ ଲାଗେ।
ଅଛି ମୁଁ ସେଇଠି ବୁଲିବା ପାଇଁ ଯାଇଛି, ଆଉ କେଉଁଝରର ତ ପ୍ରସିଦ୍ଧ ତାରିଣୀ ମାଆଙ୍କ ମନ୍ଦିର, ଆଉ ସେଠି ନଡି
ତାରିଣୀ ମାଆଙ୍କ ମନ୍ଦିର, ଆଉ ଆମର କେଉଁଝରରେ ପୁରା, ଯୋଉ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ଅଛି
ହଁ।
ସେଇଟା ବି ବହୁତ
ଆଉ ତାରିଣୀ ମାଙ୍କ ମନ୍ଦିରର ଯୋଉ ନଡ଼ିଆ କୋରା ବହୁତ ବଢିଆ ଲାଗେ।
ହଁ ବୋ ଆଉ ଗୁନାସିକା ବି ଅଛି। ଯୋଉ କଣ ତ ଗଙ୍ଗା କଣ ଗୁପ୍ତ ଗଙ୍ଗାରୁ ଯୋଉଠି ଆସେ।
ହଁ। ଭଲ କଥା, ଯାହା ହଉ ତମେ ସେଇ ଏ
ରିଆ ପାଖାପାଖି ମାନେ ଚଣ୍ଡିଗୋଲ ରେ ତ ଯାଇଥିବେ ନା, ଯୋଉ ମହାବିନାୟକ
ହଁ- ହଁ ମହାବିିନାୟକ ମନ୍ଦିର ତ ଯାଇଛି ବହୁତ ଥର। ସେଇଠି ତ ମାଙ୍କଡ ମାନେ ଥାଆନ୍ତି ନା ବହୁତ।
ହଁ ସେଇ । ପାଞ୍ଚ ଜଣ ପାଞ୍ଚ ଜଣଙ୍କର ଠାକୁରଙ୍କର ଇଏ ଥାଏ।
ହଁ। ଆଉ ଆମର ଯେମିତି ପୁଣି ଯୋଉ ଓ ଏଠି ଅଛି ଆମର କୋଣାର୍କ ମନ୍ଦିର, ପୁରୀର କୋଣାର୍କ ମନ୍ଦିର।
ହଁ।
ସେଇଟା ହେଉଛି ବହୁତ, ମାନେ ବିଶ୍ୱର ସବୁଠାରୁ ଗୋଟେ ଅଦ୍ଭୁତ ସ୍ଥାପତ୍ୟ କହିବାକୁ ଗଲେ, ଗୋଟେ କୋଣାର୍କ ଯୋଉ ସୂର୍ଯ୍ୟ ମନ୍ଦିର ନାହିଁ କିି। ମାନେ ଏଇଟା ବି ନଥିଲା ଆମର ଯୋଉ ପ୍ରାଚୀନ କାଳରେ ଯୋଉ ତାର, ଯୋଉ ତାର ଶିଖରରେ ଯୋଉ ଥିଲା ଚୁ- ଚୁ ଚୁମ୍ବକ ଥିଲା, ସେଇଟା ଯୋଉ ଜାହାଜରେ ଯାଉଥିବା ଲୋକମାନଙ୍କର ଦିଗ ବଦଳାଇ ଦେଉଥିବ ବୋଲି, ଆମେ ଶୁଣିନେ ଛୋଟବେଳେ?
ହଁ କିନ୍ତୁ ସେ ଚୁମ୍ବକ ନାହିଁ ଏବେ।
ହଁ ଆଉ
ଆମ ଯୋଉ ଇଂରେଜ ମାନେ ନେଇଯାଇଥିଲେ।
ଆଉ ମଧ୍ୟ ଯୋଉ ଛାଇ ଛାଇ ଦେଖିକି, ଏଥିରେ ମାନେ ସମୟ ବି ଜାଣିବାର ମାନେ ଅଛି। ଆଉ ଜଣା ପଡିଯାଏ, ଏଇ ସବୁ କଥାକୁ ଜାଣିକି ଆମକୁ ବହୁତ ଆଶ୍ଚର୍ଯ୍ୟ ବି ଲାଗେ ନା କି?
ହଁ। ମାନେ ଏ ସବୁ ଭଲ ଲାଗେ ଶୁଣିବା ପାଇଁ ବହୁତ।
ହଁ ଠିକ୍ କହିଲ।
ଆଉ ଆମର ଧବଳେଶ୍ୱର ମନ୍ଦିର ବି ଅଛି, ମହାନଦୀ କୂଳରେ ଶିବ ମନ୍ଦିର, ତାର ମଧ୍ୟ ରେ ବହୁତ ସାରା କାହାଣୀ ଅଛି। ମୁଁ ଶୁଣିବା ପାଇଁ ଏଇ ସବୁ ଜିନିଷ ବହୁତ ଭଲ ଲାଗେ ନା କି? କିଛି ନୂଆ ବି ଶିଖିବା ପାଇଁ ମିଳେ।
ଆଉ ତୁମକୁ ଘର ଖାଦ୍ୟ ଭଲ ଲାଗେ ନା ହୋଟେଲରେ?
ନା ମତେ ଘର ଖାଦ୍ୟ ଅଧିକ ଭଲ ଲାଗେ। ତମକୁ?
ମତେ ବି ସେଇ।
ହଁ କାରଣ ଘର ଖାଦ୍ୟ ଖାଇଲେ ବି ଏକରେ ଦେହ ବି ସୁସ୍ଥ ରହିବ। ଦେହ ବି ଖରାପ ହବନି ଆଉ ଅଳ୍ପ ତେଲ ମସଲାରେ ବି ଖାଇବା ପାଇଁ ମିଳିବ।
ମାନେ ଦେହ ପାଇଁ ବି ବହୁତ ଭଲ ଲାଗେ।
ବ ହଁ ଠିକ କହିଲ।
ତମେ କେଉଁ ପ୍ରକାର ମାନେ କୋଉ ପ୍ରକାର ପ୍ରକାର ଖାଦ୍ୟ ଅଧିକ ପସନ୍ଦ କର?
ମୁଁ ତ ସବୁବେଳେ ସାଧା ହିଁ ଖାଏ। ମାନେ ମୁଁ ଆମ୍ ଆମିଷ ତ ଖାଏନି। ହଁ ତ ମତେ ସେଥିଲାଗି ଅଧିକ ପନିର ଭଲ ଲାଗେ। ତମକୁ?
ମତେ ବେଶୀ କରି ପଖାଳ ଭଲ ଲାଗେ। ତା ସହିତ ଯଷ୍ଟ ହଁ ତା ସହିତ ଜଷ୍ଟ ନର୍ମାଲି ଶାଗ ଭଜା ହଉ କି କିଛି ଦଳା ଦଳି ହଉ ବହୁତ ଭଲ ଲାଗେ ଖାଇବା ପାଇଁ।
ହଁ ବଢ଼ିଆ ପାଗ ପାଣି ପଖାଳ ଶୋଇମି ବହୁତ ଭଲ ଲାଗେ। ହ।
ଆଉ ତୁମେ ରୋଷେଇ କରିପାର?
କଣ କହିଲ?
ମୁଁ କହିଲି ତୁମେ ରୋଷେଇ କରିପାର?
ହଁ ମତେ ବହୁତ ଭଲରେ ମୁଁ କରିପାରେ ତ
ହଁ ସେମିତି ଅଳ୍ପିକା କରିଦିଏ ଯେମିତି ଚା ହଉ
ଲାଗେ।
ହଁ। ଆଉ ତୁମକୁ ସ୍କୁଲ ଜୀବନ ମାନେ ବହୁତ ଭଲ ଲାଗେ ନା କଲେଜରେ?
ମୋତେ ସ୍କୁଲ ତମର?
ସମସ୍ତଙ୍କର ସେଇ ସ୍କୁଲ ମାନେ ସ୍କୁଲର ସ୍ମୃତି ଟା ଟିକେ ଅଧିକ ଭଲ ଲାଗେ। ଆଉ ତୁମର ସ୍କୁଲ
ଆଉ ସ୍କୁଲ ବେଳେ ତମକୁ କୋଉ ସବଜେକ୍ଟ ଟା ବେଶୀ ଭଲ ଲାଗେ ପଢିବା ପାଇଁ?
ମତେ ବିଜ୍ଞାନ ବହୁତ ଭଲ ଲାଗେ। ତମୁକୁ କଣ ଭଲ ଲାଗେ?
ମତେ ବି ସେଇ ବିଜ୍ଞାନ ବେଶୀ କରି ଭଲ ଲାଗେ ହିନ୍ଦୀ ସବଜେକ୍ଟ ଟା। ତମେ କଣ ନେଇଥିଲ ଦଶମ ବେଳେ ହିନ୍ଦୀ ନା ସଂସ୍କୃତ?
ସଂସ୍କୃତ ବି ବହୁତ ଭଲ ଲାଗେ।
ଆଉ ତମକୁ
ଆଉ ମୁଁ କହିଲି ତୁମର ସ୍କୁଲ ମାନେ ଯେତେବେଳେ ସ୍କୁଲ ରେ ପଢୁଥୁଲ
ହଁ କଣ କୁହ?
ସେଇ ଟାଇମର ଯେତେବେଳେ ଆମେ ସବୁ ହଁ ସେତେବେଳେ ମୁଁ କହୁଛି ସେତେବେଳେ ଆମର ଯୋଉ ସବୁ ଆମେ ଯୋଉ ଟିଫିିନ ନେଇକି ଯାଉ ଟିଫିନ୍ ଲଞ୍ଚ ବ୍ରେକ୍ ହେବା ପୂର୍ବରୁ ଆମେ ଟିଫିନ
ହଁ ହଁ କ୍ଲାସ ରୁମ ରେ ବି କେବେ କେବେ ବସିକି ଲୁଚେଇ ଲୁଚେଇକି ଖାଇଦଉ ଟିଫନ୍। ପୁଣି ସାଙ୍ଗସାଥି ମାନଙ୍କ ସାରେ ମିଶିକି ଖାଇବା ବହୁତ ଭଲ ଲାଗେ ସେ ଜିନିଷ ବି ଆଜି ସବୁ ମନ ବୋ ବହୁତ ଖୁସି ବି ଲାଗେ।
ହଁ।
ଛକା ସେଇ ଟାଇମ ବି ଆଉ ଏବେ ଫେରିବନି ମାନେ ସେଇଟା ମାନେ କଣ ଗୋଟେ ସ୍ମୃତି ହେଇକି ରହିଯାଇଛି।